ମାଲୋ।
ହଁ।
କଣ କରୁଚ?
ଏଇ ଘରୁକୁ ଯାଉଥିଲି ଆଉ।
କଣ ଖବର?
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହଁ।
କଣ ଖବର?
ହ୍ୟାଲୋ କହିଲେ।
ଭଲ ଅଛ?
ଆବାଜ ଆସୁନି ଠିକସେ।
ମୁଁ କହିଲି ଭଲ ଅଛ ଦେହ ପା ଭଲ ଅଛି?
ହଁ ତମର?
ହଁ ଭଲ ଅଛି।
ଖାଇଥିଲ କଣ?
କଣ ଖାଇଚ? ମୁଁ ସଖାଳେ ଖାଇନି।
ହେଇ ଦୋସା ଖାଇଚି ସକାଳୁ, ଦୋସା ଖାଇଚି ସକାଳୁ ଆଉ।
ଓ ହୋ। ଭଲ ହେଲ୍ଦି ଖାଇବା। ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ବର୍ଷା ହଉଚି ସେପଟେ?
ହଁ ଆନ୍ଧ୍ରରେ ବର୍ଷା ହଉଚି, ତାମିଲନାଡୁରେ ହଉନଥିଲା ଏ କଡେ ବର୍ଷା ହଉଚି ଆଉ।
ଓ ହୋ।
ଆଉ କ?
ଆଉ କଣ?
ତମ ଦେହ ଭଲ ଅଛି ନା?
ହଁ ଏଇ ବର୍ଷା ଫର୍ଷା ହେଇକି ଥଣ୍ଡା ହେଇଯାଇଚି ଟିକେ। ଗୋଡଟା ବି ଟିକେ ଖଣ୍ଡିଆ ହେଇଯାଇଥିଲା ଶୁକିନି ଏଯାଏଁ।
କେମିତି?
ରେ ରେଜର୍ ନଉଟି ପଡିଥିଲା।
ଓହୋ।
ମାଂସ ପୁରା ପଳେଇଥିଲା।
ଆଉ କଁ?
କାଲି କଣ ଖାଇଇଥିଲ ସନଡେ ରେ?
କାଲି କିଛି ଖାଇ ନଥିଲି।
ନନଭେଜ୍ କିଛି ଖାଇନଥିଲ?
କାଲି ଦିନ ମାନ କିଛି ଖାଇନଥିଲି ରାତି କି ଖାଇଥିଲି ଚିକେନ ଫ୍ରାଇଡ ରାଇସ୍।
ଦିନମାନ କାଇଁ ଖାଇନଥିଲ? ଦେହ ଭଲ ନଥିଲା କି?
ଏଇ ରୁମ୍ ରେ ଝଗଡା ହେଲା, ସେଇଥିଲାଗି ଖାଇନଥିଲି।
ପୁଅ ପିଲାମାନଙ୍କର ବି ରୁମ୍ ରେ ଝଗଡ଼ା ହଉଛି?
ଝିଅ ପିଲା ମାନଙ୍କର ହିଁ ଝଗଡା ହେଲା ମୁଁ ପଳିଆ ସେଠି।
ତୋମ ରୁମ୍ ରେ କଣ ପୁଅ ଝିଅ ସାଙ୍ଗ ହେଇ ରହୁଚନ୍ତି ନା କଁ?
ହଁ ବା। ଦି ଜଣ କପଲ୍ ରହୁଚନ୍ତି, ଆଉ ଦି ଜଣ ଆମେ ରହୁଚୁ, ଆସାମ ରୁ ଜଣେ ମୁଁ। ତ ସେ କପଲ୍ ଦି ଜଣ ଝଗଡା ଡେଲି ଲାଗିବେ ଏ, ସେଥିଲାଗି ମୁଁ ଛାଡି ପଳେଇଆସିଲି, ଏଇ ଯାଉଚୁ ଭୁବନେଶ୍ୱର ରେ ଓଲ୍ହେଇବି ପା। ଚାଟାରେ।
ଛାଡିକି ଟୋଟାଲ ପଳି ଆସିଲ?
ହଁ କମ୍ପାନୀ ରିଜାଇନ୍ ଦେଇଦେଲି, ହଁ।
ଏ ନାମ ଇଏ କି ମାଇଣ୍ଡ ସେଟ୍?
ଏ ଭୁବନେଶ୍ୱରରେ ଭଲ କମ୍ପାନୀ ଅଛି, ସେମ୍ କାମ।
ଛା ସାଲେରି ବି ଦରକାର ନା?
ସାଲାରୀ ହଜାର ଦି ହଜାର ଏପଟ ସେପଟ ହବ କଣ।
ହଁ। ତୋମ ଘର ଟା କୋଉ ଡିଷ୍ଟ୍ରିକ୍ଟ ରେ?
ଯାଜପୁର।
ଆଚ୍ଛା। ଆଉ କଣ କୁହ?
ତୋମର ଘର ଭୁବନେଶ୍ୱର ର କୋଉ ଜାଗା?
ଭୂବନେଶ୍ବର ତ ଆଉ। ଆଉ କୋଉଠି ହେଲଣି କୋଉଠି ବସ୍ ରେ ନା ଟ୍ରେନ୍ ରେ?
ବସ୍।
କୋଉଠି ହେଲଣି କୋଉଠି?
ଭୂବନେଶ୍ବର ର।
ଅଁ, ହଁ। ବସ୍ ରେ ଗୋଡ଼ ହାତ ବିନ୍ଧୁନି ବସି ବସି ଆସ?
ଆଉ ଟ୍ରେନ୍ ରେ ବେଶୀ କଷ୍ଟ ନା। ସିଟ୍ ମିଳିବନି, ଟିକେଟ୍ କନଫର୍ମ ହବନି, ଟ୍ରେନ୍ ର ଭାରି ଭାରି ପ୍ରୋବ୍ଲେମ୍ ଟ୍ରେନ୍ ରେ।
ହଁ।
ହୁଁ।
ବସ୍ ରେ ବି ଭଲ ଆଉ। ମୁଁ ବସ୍ ରେ କୁଆଡ଼େ ଯାଇପାରେନି, ମୋର ବାନ୍ତି ହୁଏ ବସ୍ ରେ।
ମୋର ବି ବାନ୍ତି ହୁଏ କିନ୍ତୁ ଖାଲି ପେଟରେ ରହିଲେ ବାନ୍ତି ହୁଏ। କଣ ଖାଇଦେଲେ ବାନ୍ନ୍ତି ଫାନ୍ନ୍ତି ଏତେ ହୁଏନା।
ମୋର ବେଳେ ବେଳେ ହୁଏନା, ଆଉ ବେଳେ ବେଳେ ଏମିତି ହବ ଯେ ଯାଇକି ପହଞ୍ଚିଲା ବେଳକୁ ଆଉ ବଞ୍ଚି ନଥିବ। ଆଉ ଆନ୍ଧ୍ରରୁ ତ ଆସି ଭୁବନେଶ୍ୱର ପହଞ୍ଚିଲା ବେଳକୁ ମୁଁ ନ ମୋ ଡେଡ୍ ବଡି ଆସିକି ପହଞ୍ଚିବ।
ହଁ। ଚଉଦଶହ କିଲୋମିଟର।
ଚାଳିଶ କିଲୋମଟର୍
ଆଉ ଗାଧୁଆବେଳକୁ କଣ ଖାଇବା ହୁଏ?
ସବୁ ଭାତ ଅଛି ଆଉ କରିବ ଆ।
ଭୁବନେଶ୍ୱରରେ ତ ବର୍ଷା ଢାଳୁଥିବ।
ହଁ ବର୍ଷା ହଉଛି ବହୁତ ଜୋରେ। କାଲି ରାତିରେ ମୁଁ ଡ୍ରେସ୍ ବଦଳିକି ବାହାରାରେ ଯିବି ଓଦା ହେଇକି ମାନେ ଆଜ୍ଞ ଆଉ ବସ। ହାଲୋ।
ହାଲୋ।
ଶୁଭୁନି କି?
ନାଇଁ ନାଇଁ ଫୋନଟାକୁ ଦୂରରେ ରଖି କଥା ହେଲା ଭଳିଆ ଶୁଭୂଚି ଆଉ
ନା ନା ମୁଁ ବ୍ଲୁଟୁଥ ଲଗେଇକି କଥା ହଉଛି।
ଆଚ୍ଛା ସେଥିଲାଗି ଶୁଭୁଚି।
ହଁ। ତମେ ବି ବ୍ଲୁଟୁଥ ଲଗେଇଛ ନା?
ହଁ।
ହଁ।
ନହେଲେ ବସରେ ସୁଭିବନି ସେମିତି କାନରେ ଦେଲେ।
ହଁ ନଏଜ୍ କିୟାନସ୍ଲେସନ୍ ନଥିଲେ, ସୁଭିବନି ଯମାରୁ। ବର୍ଷା ତ ଆଜି ସଖାଳୁ କାଇଁ ହଉଚି କେଜାଣି?
ଏପଟେ ସେମିତି ମଝିରେ ମଝିରେ ଜାଗା ଜାଗା ହଉଚି ଜାଗା ଜାଗା ହଉନି ଆଉ ମୁଁ ବର୍ଷା ଦେଇକି ଯାଉଚି, ଫେର୍ ଖରା ଦେଇକି ଯାଉଚି ଏଇଭଳିଆ।
ହଁ। ସେଇଆ। ବର୍ଷା ହେଲେ ଟିକେ ଭଲ ଲାଗେ ଯେ କିନ୍ତୁ ଏ
ତମର କୋଉ ସିଜିନ୍ ଫେବରାଇଟି?
ଶୀତ।
ଶୋଇଆକୁ ଭଲ।
ହଁ।
ହ
ତମର?
ସେମିତି କିଛି ପର୍ଟିକୁଲାର୍ ନାହିଁ ମୋର।
ଆଛା। ତଥାପି ଗୋଟେ କୋଉଟା ଭଲ ଲାଗୁଥିବ ନା ନାଇଁ? ଏତେ ସିଜିନ୍ ଭିତରୁ
ଶୀତ ଦିନେ।
ହଁ ଶୀତଦିନେ ଶୋଇଆକୁ ଭଲ।
ଭଲ ଫେଷ୍ଟିଭାଲ୍ ଗୁଡା ହବ ଦୀପାବଳି ଆସେ ମୋ ଫେବରାଇଟ୍ ଫେଷ୍ଟିବାଲ୍ ନା?
ଶୀତ ଦିନେ ତାପରେ ଲିଚୁ ଫିଚୁ ଲାଗେ ସେ ଗୋଟା ସବୁ ଭଲ ଲାଗେ। ବର୍ଷା ଦିନେ କୁଆଠେ ଯାଇପାରିବନି ଖରା ଦିନେ ତ ଖରା ଗରମ
ଖରା ଦିନେ ତ ଏତେ ଖରା ଗରମ ହଉଥିବ, କୁଆଡେ ମଣିଷ ଯିବା।
ବାଙ୍ଗାଲୋର ରେ କିନ୍ତୁ ଖରାଦିନେ ଥାର୍ଟି ଟୁ ଉପରୁକୁ ଯାଉନି। ତାର ହାଏଷ୍ଟ୍ ଥାର୍ଟି ଟୁ। ମାନେ ସବୁଠାରୁ ହାଏଷ୍ଟ ଟେମ୍ପରେଚର୍ ଥାଟି ଟୁ ତା ଉପରୁକୁ ଯାଇ
ହଁ। କିନ୍ତୁ ଏଠି ତ, ଛାଡ ସେ ବହୁତ୍ ଗରମ।
ଫୋର୍ଟି ଟୁ ଥରେ ତ ଆଉ ଭୁବନେଶ୍ୱରରେ ହେଇଯାଇଥିଲା ଫୋର୍ଟି ଫାଇପ୍।
ହଁ ଥରେ କାଇଁ, ବହୁତ୍ ଥର ହେଲାଣି।
ଏଇ ବର୍ଷ ମୁଁ ଥରେ ହିଁ ଦେଖିଥିଲି, ୱେଦର ଆଉ ଦେ ଚେକ୍ କରିନି।
ହଁ ସେ ଗରମ୍। କୁହନି କୁହନି ଆଉ। ହାଲୋ।
ହଁ।
ହଁ କୁଅ।
ଦଶ ମିନିଟ୍
ହୁଁ। କୁଅ, କିଛି କଥା ନାହିଁ। ବସ୍ ରେ ଖାଅ କେମିତି, ମାନେ ଯୋଉ ବସ୍ ରଖିବ ନା କଣ?
ହଁ ହୋଟେଲ୍ ରେ ରଖିବ।
ଆଚ୍ଛା ଆଚ୍ଛା।
ସକାଳୁ ରଖିଥିଲା ଗୋଟେ ଟିଫିନ୍ ଷ୍ଟଲ୍ ରେ ରାତିରେ କାଲି ଗୋଟେ ହୋଟେଲ୍ ରେ ରଖିଥିଲା। ସେମାନେ ଯାହା ତାହା ନେବେ ହୋଟେଲ୍ ବାଲା ମନ ଇଚ୍ଛା। କାଲି ଫ୍ରାଏ ରାଇସ୍ ଗୋଟେ ଖାଇଲି ଅଢେଇଶହ ଟଙ୍କା ହେଲା।
ହଁ ହଁ।
ମନ ଇଛାରେ ଢୁକୁଛୁ।
ସେୟା ତ।
ଭୁବନେଶ୍ୱର କଟକ ଯାଜପୁର ଏଗୁଡାର ଫ୍ରାଇ ରାଇସ୍ ଗୁଡା କେତେ ଷାଠିଏ ସତୁରୀ ଟଙ୍କା ନବ ଗୋଟେ ପ୍ଲେଟ୍। ଏରା ଡବଲ, ହଁ ଭୁବନେଶ୍ୱରରେ ତ ମୁଁ ଖାଇଛି ଶହେ କୋଡିଏ ନା ଶହେ ତିରିଶ ଟଙ୍କାରେ। ଚିକେନ ଫ୍ରାଇଡ଼ ରାଇସ୍। ଭଲରେ ପ୍ଲେନେଟା ବି ମାନେ ଏତେ ବି ଅଢେଇଶ ଟଙ୍କା ତ ନୁହଁ। ମାନେ ସେ ଯେତିକି କ୍ୱାଣ୍ଟିଟି ଦେଇଥିଲା ଛେ ସେ କଣକୁ ହେଲାନି ଗୋଟେ।
ଓହୋ।
ପ୍ରାଇସ୍ ଡିଫର କରିବ ଆଉ ହଉ ରଖୁଚି।